ହାଲୋ ସାର୍ ନମସ୍କାର।
ନମସ୍କାର ଆଉ କଣ ଖବର କୁହନ୍ତୁ?
ଆଉ ସାର୍ ସବୁ ଭଲ ଆଉ କଣ ଆପଣ ଖବର ଆଉ କଣ କହୁ
ନାଇଁ ଗୋଟେ ପାର୍ଟି ଆସିଥିଲା ଲୋନ ନବା ପାଇଁ। ଏଇ ବ୍ୟାଙ୍କରୁ ହଉ କାରଟା ଡକ୍ୟୁମେଣ୍ଟ ସବୁ ରେ କିଛି ରେଡି କରିନି ସେ ଡକୁମେଣ୍ଟ କିଛି ରେଡି କରିନି ସେ ଖାଲି କହୁଛି ମୋ ଲୋନ କହୁଚି ଲୋନ୍ କରିଦିଅ ଲୋନ୍ କେମିତି ହବ ସେ ଅଛନ୍ତି ଚାକିରି କରିଛନ୍ତି ସ୍କୁଲରେ ମାସ ଷ୍ଟର ଅଛନ୍ତି। ସେଇ ହିସାବରେ ମୁଁ କହୁଥିଲି ସବୁ ଡିଟେଲସ ବୁଝେଇକି ଆଉ ଏଇଟା ଏମିତି କି ଡକୁମେଣ୍ଟ ଦରକାର ଇଏ ସର୍ଭିସ ଦରକାରେ ଏଇସବୁ ଆଉ। ଆଉ ଖାଇ ପି ସାଇଲେଣି।
ଆଜ୍ଞା ଏଇଆଉ ଖିଆପିଆ ସରିଲାଣି ସଖାଳୁ।
ଆଛା ଆଛା କଣ ଖାଇଲେ ଆଉ?
ଆଇଥିଲା ସଖାଳେଟିକେ ଘୁୁଗୁନି କରିଥିଲୁ। ନାଇଁ। ମା ପର ଖାଇଛି
ଯା
ଆପଣ କଣ ଖାଇଥିଲେ?
ଭାତ ଡାଲି ନାଇଁ କଣ ଭାତ ତର ଆମକୁ ଗୋଟେ ହେଇଥିଲା ଆଳୁ ଆଳୁ ତରକାରୀ। ଆଳୁଦମ ଯଉ କୁହନ୍ତି ତାକୁ ସେଇ ଆଉ ମିକଚର ସେଇଆକୁ ମିସେଇକି ଆଉ। ବଢିଚୁରା ଏଇସବୁ ଆଉ।
ଓହୋ ଆପଣ କାଲି ଗୋଟେ ଆମ ଆଡେ କାଲି ଗୋଟେ ମ୍ୟାରେଜ ଥିଲା ଆପଣଙ୍କ ଆଡେ ଏଥର କେହି ମ୍ୟାରେଜ ଫ୍ୟାରେଜ କରିନାହାଁନ୍ତି।
ମୋ ସାଙ୍ଗଙ୍କର ମ୍ୟାରେଜ ଅଛି ମୁଁ ଯାଇନି ଯିବି ତା ରିସେପସନକୁୁ ଯିବି ଆଉ। ଫେ ପା ପ ପାଣି ପା ପ ସୁଡିଜାଇର ପା ପାଣି ମ୍ୟାରେଜ ଅଛି ଆମର ଆଜ୍ଞା ପହରଦିନ।
ଠିକ୍ ଅଛିି ଠିକ୍ ଅଛି।
ଆପଣ ଯିବେ ମ୍ୟାରେଜ ପାର୍ଟି ଆଉ ନା।
ଆଜ୍ଞା।
ଆଉ କଣ କୁହନ୍ତୁ?
ହଉ ସବୁ ଭଲ ଆଜ୍ଞା।
ଆଉ ଆଜି କଣ ମାର୍କେଟରୁ ମାର୍କେଟ ରୁ କଣ ସବୁ ପରିବା ଆଣିଲେ?
ମାର୍କେଟରୁ ଆସିଲା ଆମର ଯାଇଥିଲି ସକାଳେ ପନିପରିବା ଭଲ ମୁ ତ ଏସବୁ ଧରିକି ଆସିଥିଲି ଆଉ
ଆଉ କଣ ସବୁ ଚାଷ ବାସ ଏଥର କରିଛନ୍ତି
ବାଡିରେ ଟିକେ ସମୟ ହେଲେ କରିଦିଏ ଆଉ ହଁ ହଁ ଗାଈ ଗୋପାଳନ ପରମ ଧର୍ମ ଆମର
ହୁଁ
କଣ କେତେଟା ଗାଈ ରଖିଛନ୍ତି
ଆ ଗାଈ ଅଛି ତିନିଟା ଗାଈ ଆଉ ଦିଟା ବାଛୁରୀ ଏ ସବୁ ଅଛନ୍ତି ଆଉ
କ୍ଷୀର ଦିଅନ୍ତି କି ସେମାନେ
ଆଜ୍ଞା
ଓ ହୋ ଘରେ ଖାଆନ୍ତି ନା ବିକ୍ରି କରିଦିଅନ୍ତି ନା କଣ
ନା ନା ସେ ବିକ୍ରି ହୁଏ ଘରେ ଯାହା ସେତିକି ଖାଆନ୍ତି ଓମଫେଡକୁୁ ଦିଆଯାଏ ଆଉ
ଓ ହୋ
ଘରେ ଆପଣଙ୍କ ସବୁ କିଏ କିଏ ଅଛନ୍ତି
ଘରେ ଆମର ଅଛନ୍ତି ଘରେଆ ପରିବାର ଜାଣିଛନ୍ତି ତ ଆଉ ସମସ୍ତେ ଅଛନ୍ତି ଆଉ
ମୁଁ ଆପଣଙ୍କ ପରିବାର କେମିତି ଜାଣିଲି
ମୁଁ ଅଛି ବାପା ବୋଉ ଭାଇ ଭଉଣୀ ସମସ୍ତେ ଅଛନ୍ତି ଆଉ
ହୁଁ ଆଉ ରଜରେ କୁଆଡ ସବୁ ଯାଇଥିଲେ ବୁଲିବାକୁ
ରଜରେ ଯାଇଥିଲୁ ଟିକେ ଏଇ ଆମର ଯାଇଥିଲୁ ଟିକେ ବିରଜା ମନ୍ଦିର ଆଉ କୁମଳେସ୍ୱେରୀ ମନ୍ଦିର ଆଉ ଏଇସବୁ ଆଉ
ହଉ କଣ ଖବର କୁହନ୍ତୁ ଅଫିସ ଆଜି ଛୁଟି ଥିଲା ଆଜି ଅଫିସ ଛୁଟିଥିଲା
ହଁ ଆଜି ଟିକେ ମୁଁ ଯାଇନି ଟିକେ
ଗଲେନି କଣ ପାଇଁ
ଆଜି ଟିକେ ଥିଲା ଟିକେ ସେ ଘର କାମ ଥିଲା ତ ସେଥିପାଇଁ ଯାଇନି ଆଉ
ଆଉ କଣ କୁହନ୍ତୁ
ଆଉ କଣ ଖବର କୁହନ୍ତୁ
ଦେହ ପା ଭଲ ଅଛି
ହଁ ସେ କାଗଜପତ୍ର ଡକ୍ୟୁମେଣ୍ଟ ଦରକାର ହେବ ନା ଲୋନ୍ ନାଇଁ ଦଶ ଲକ୍ଷ ଯଦି ଲୋନ୍ ହେବ ଆପଣଙ୍କର ଦଶ ଲକ୍ଷ ଲୋନ୍ ହେଲେ ଆପଣଙ୍କ ଦରକାର ଆଗେ ଇନକମ୍ ଟ୍ୟାକ୍ସ ରିଟର୍ଣ ଆଇଟିଆଇ ଦରକାର ଆଉ ସି ଆମର ହଉଚି ଗୋଟେ ତାପର ଦରକାର ଆପଣଙ୍କର ହଉଛି ଗୋଟେ କରେଣ୍ଟ ଏକଉଣ୍ଟ ଥିବା ଆବଶ୍ୟକ ନିହାତି ଆଇ ଟିକେଟ୍ ଦରକାର ସିସିି ଦରକାର ଏସବୁ ଜିନିଷ ଦରକାର ତାପରେ ଆପଣ ଷ୍ଟେଟମେଣ୍ଟ ଦେଖିବେ ମିନିମମ୍ ଯଦି ଦଶ ଲକ୍ଷ ଟଙ୍କା ଲୋନ୍ ନଉଛନ୍ତି ଆପଣ ମିନିମମ୍ ଯହାଲେ ଚାଳିଶ ପଚାଶ ଲକ୍ଷ ଟ୍ରାଞ୍ଜାକ୍ସନ୍ ସୋ କରିବାକୁ ପଡ଼ିବ। ଏଇ ସବୁ କ୍ଷେତ୍ରରେ ଯାଇକି ଲୋନ ଦିଆହବ ମୋ ସେମିତି ନୁହଁ ଯେ
ସେମିତି ଗମେଣ୍ଟ ସର୍ଭିସ୍ ଯମାନେ ଥିବେ ସେମାନଙ୍କୁ ତାଙ୍କ ପର୍ସନାଲ୍ ଲୋନ୍ ସେମ୍ ପାଇପାରିବେ।
ହୁ ହୁ,
ବିଜନେସ୍ ବାଲା ମାନଙ୍କୁ ପସ୍ନାଲ୍ ଲୋନ ତ ସେମିତି ହବନ୍ ନା।
ସାମ୍ପ
ଏ ଆମର
ଆଉ କଣ କୁଅନ୍ତୁ।
ଲୋନ୍ କଣ କେତେ କରିଲେଣି କେତେ କଣ ପରସେଣ୍ଟ ମିିଲିଳା?
ଯୋଉମାନେ ସବୁ ପନ୍ଦର ଲକ୍ଷ ତଳକୁ ନେଉଛନ୍ତି ତାଙ୍କୁ ନାଇନ୍ ପଏଣ୍ଟ ନାଇନ ପରସେଣ୍ଟରେ ଦିଆ ହଉଛି ମାନେ ପନ୍ଦର ଲକ୍ଷ ଉପରକୁ ଇଲେଭେନ ପଏଣ୍ଟ ନାଇନ୍।
ଇ ସବୁ କ୍ଷେତ୍ର ରେ ଦିଆ ଯାଉଛି ଆଉ।
ହୁଁ ହୁଁ ହୁଁ। ଆପଣଙ୍କର କୋଉ ମାନେ କେତେ ଜଣ ମେମ୍ବର କଣ ଅଛନ୍ତି ସେଥିରେ?
ଅଛନ୍ତି ଆଉ ସେମିତି ନାଇଁ ଯାହା ବ୍ୟାଙ୍କ ରୁଲ ହିସାବରେ ସେମାନଙ୍କୁ ଦିଆଯାଏ ଆଉ।
ଓ ହୋ।
ଅ
ଛ ହଉ କ କୁଅନ୍ତୁ?
ଆଉ କେବେ କଣ ଆସିବେ ଦେହ ରେ ଆସନ୍ତୁ ଦେଖାହବା ଆଉରି ଆ
ଆଜ୍ଞା। ଖାଇବା କଣ ଗାଧାଙ୍କୁ ଖାଇଲେ କୁଁ
ତଳକୁ ହେଉଛି ଖାଇବାକୁ ତ ଆମର ଯାହା ହବ ସେଇୟଆ ଖାଇଆ
ହୁଁ ହୁଁ। କଣ ରୋଷେଇ ସବୁ ପରିବା ଦେଇକି ଜାତିରେହ ବୋଧେ ରୋଷେଇ କରିବେ ଆଉ।
ହଁ ହଁ ସେଇଟା କଣ କଣ ନା କଣ? ଆଁ ମିସ୍ତ୍ରୀ ଗ ହଁ ସେଇ ଟାଇପ୍ ର ଆଉ।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ବାଡି ବଗିଚାରେ କଣ ସବୁ ଲଗା ଲଗି କରିଛନ୍ତି?
ଭଡ଼ି ବଗିଚାରେ ଅଛି ବାଇଗଣ ଟମାଟର। ଜନ୍ହି, ଭେଣ୍ଡି ଏଇ ସବୁ।
ଆଉ ବିରଜା ମନ୍ଦିର କ୍ କେତେଥର ଯାଇଛନ୍ତି ବିରଜା ମନ୍ଦିର ତ ଆମର ବହୁତ ଫେମସ ଜାଗା ଟା। କେଥର କଣ ତମ ଯ ଅଛନ୍ତି?
ହୁଁ ଯାଇଛୁ ପ୍ରାୟତଃ ଯାଇଛୁ ଅଂ ହଁ ଦୁଇ ଚାରି ଥର ଯାଇଛୁ ଆଉ।
କଣ ଆପଣଙ୍କର ସେଠି ଫେମସ୍ ଅଛି?
ଏମିତି ସବୁ ଅଛି ବହୁ ମନ୍ଦିର ମାଲିଣୀ ସବୁ ଅଛି ଏଇ ସବୁ
ବିରଜା ମନ୍ଦିର ଆପଣ କଣ ସବୁ ଫେମସ ଅଛନ୍ତି। ଠାକୁରଙ୍କ
ଏ ଶହେ ଆଠ ଶିବଲିଙ୍ଗ ଅଛନ୍ତି। ସେଥି ପାଇଁ ଫେମସ୍ ଅଛନ୍ତି ଆଉ।
ଯେତେବେଳେ ଆମ ଆମର ଯେତେବେ ଦକ୍ଷ ପ୍ରଜାପତି ଯିଏ ଥିଲେ ଆମର ରାଜା ଥିଲେ। ପାର୍ବତୀଙ୍କ ମା ସତୀଙ୍କ ବାପା ସିଏ ଥିଲେ। ସିଏ ଯେହେ ତୁ ଶିବଙ୍କୁ ତୁଚାହର କରିକି ଅପମାନିତ କରିଥିଲେ। ସେତେବେଳେ ସତୀ ସତୀ ଅଗ୍ନିକି ଡେଇଁକି ନିଜର
ନିଜକୁ ଝାସ ନିଜକୁ ଝାସ ଦେଇ ଦେ ନାଇକି?
ସମୟରେ ଶିବ ପୁରା ରାଗିକି ସେ ପୁରା ରାଗିକି ପୁରା ରକ୍ଷ ପ୍ରଜାପତିଙ୍କ ବେକ କାଟି ଦେଇ ଥିଲେ। ଆଉ ତାପରେ ସେ ନିଜେ କଣ କଲେ ନା ନିଜେ ଧ ତାଙ୍କୁ ଶିବଙ୍କର ନା ସତୀଙ୍କର ଯୋଉ ଅଧା ଜଳା ଦେହକୁ ଧରିକି ପୁରା ସାରା ବ୍ରହ୍ମାଣ୍ଡ ବୁଲୁଥିଲେ। ଆଉ ବ୍ରହ୍ମାଣ୍ଡ ଧ୍ୱସଂ କରି କରି କରି ଯାଉଥିଲେ। ସେଠୁ କଣ କଲା ନା ସ୍ୱଂ ନାରାୟଣ ଆସି ନିଜ ଚକ୍ର ଦ୍ଵାରା ସତୀ ଅଂଶ ବିିଶେଷ ଚାରିଆଡ଼େ ପୁରା ବିଖଣ୍ଡିତ କରି ପକାଇଥିଲେ। ସେଇଥିରୁ ଯୋଉ ନାଭି ନାଭି ଆମର ପଡ଼ିଥିଲା ବିରଜା କ୍ଷେତ୍ରରେ। ସେଥିପାଇଁ ନାଭି ଗୟା ରୂପେ ପରିଚିତ ଏଠି ଅଛି।
ହଉ ସବୁ ଆପଣ ଜାଣିଛନ୍ତି ସବୁ ଭସେ ନି କି?
ଆଜ୍ଞା ଆଜ୍ଞା ଏସବୁ କ୍ଷେତ୍ରରେ ପୌରାଣିକ କ୍ଷେତ୍ରରେ ମୋତେ ସବୁ ଜାଣିବା ପାଇଁ ମତେ ବହୁତ ଭଲ ଲାଗେ। ଇଚ୍ଛୁକ ଏ ସବୁ କ୍ଷେତ୍ରରେ ଜାଣିବା ପାଇଁ।
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ପୁଣି କେବେ ଫ୍ରି ହେଲେ ମୁଁ କଲ୍ କରିବି ଆପଣ କଲ୍ ରିସିଭ୍ କରିବେ ରହୁଛି ନମସ୍କାର।
ଠିକ୍ ଅଛି, ନମସ୍କାର।